ହ୍ୟାଲୋ।
ହ୍ୟାଲୋ ହଁ।
ଆଉ କଣ କରୁଛୁ?
କଣ କରିବି ଏଇଠି ବସିଛି ଆଉ।
ଓ ହଁ।
ତୁ କଣ କରୁଥିଲୁ?
ମୁଁ ଏଇଠ ଟିକେ ଚୁଡ଼ା ଟିକେ ଭାଜୁଥିଲି।
ଚୁଡା ଭାଜି ଜାଣିଗଲୁଣୁ ଆଉ। ଚୁଡା ଭାଜି ଚୁଡା ଭାଜି ଜାଣିଗଲୁଣୁ।
ହଁ ସବୁ ଶିଖିବା କଥା ଆଉ।
ହଁ ଶିଖିଦେ କାମରେ ଆସିବ।
ହୁଁ।
ହୁଁ ଆଉ କଣ ସବୁ ଶିଖିଛୁ ରୋଷେଇବା?
ହଁ ମୁଁ ପ୍ରାୟ ସବୁ ଶିଖିଛି ଏଇ ଯୋଉ ଆମର ଚି କେନ୍ ହେଇଗରା ଶିଖିନି।
ମେନ୍ ଜିନିଷ କେମିତି ଶିଖିନୁ ଖାଉନି ନା କଣ?
ହଁ ଖାଏଯେ ମତେ ଆସେଇନି।
ଉଁ ହୁଁ ହୁଁ
ହୁଁ।
ଆସିଆ ଜିନିଷ କଣ ଅଛି?
ଉଁ ଆସିଆ ଜିନିଷ ଆମର ଏଇ ଯୋଉ କଣ ଭାତ, ଡାଲି।
କିବୁ ଆଉ କଣ?
ଉଁ
ମେନ୍ ତ ମସଲା କଷିିବା ଯେଟା ଶିଖିବା ଦରକାର ଆଉ ମସଲା ଟା କେତେବେଳେ ହଉଛି ଆଉ ସିଝୁଛି ଆଉ।
ହଁ।
କେତେ କେତେ ମାନେ ଧର ଗୋଟେ କିଲୋ ଚିକେନ ରେ କେତେ ମସଲା ପଡିବ? ପାଁଶହ ତାଠୁ ଟିକେ କମ ପଡିବ, ଏମିତି ଜାଣିବା ଦରକାର ଆଉ ଭାଗ ମାପ ଟିକେ ଆଉ। ମୁଁ ତ କେତେ ଥର ଚିକେନ କଲିଣି କେତେଥର।
ଅତରେ।
ହୁଁ। ମୁଁ ଆଗରୁ ମାଛ ଖାଉନଥିଲି, ମା ମାଛ ତରକାରୀ ଭଜା ଏସବୁ ମୁଁ ଜାଣିନଥିଲି, ଏଇ ତିନି ବର୍ଷ ଷ ହବ ଚାରି ବର୍ଷ ହବ ମାସ ମାଛ ଖାଇଲି ମାଉସୀ ଘରେ ଯୋଉ ଯାଇ ରହିଲିନି। ତାପରେ ମାଛ ଖାଇଲି ତଥାପି ଏଇ ଦି ବର୍ଷ ହବ ବୋଧେ ମୁଁ ମାଛ ତରକାରୀ ଭଜା ସବୁ ଶିଖିଗଲି।
ଓହୋ।
ଏଇ ଯୋଉ ପୋଖରୀ ମାଛ ଗୁଡା ବାଛି ହୁଏନି ଏ ଯୋଉ କଟା ହେଇ ଆସ ନି ବଜାର ରୁ ମାଛ ସେସବୁ ମୁଁ ଧୋ ଧୋଇକି ମାନେ ଭାଜି ତକାରୀ ତରକାରି ବି କରିଦିଏ।
ଓହୋ ଯୋଉ ଆମର ଚୁନା ମାଛ ତୁ ଖାଉ?
ଚୁନ ମୁଁ ବା ମାଛ ଖାଉନଥିଲି ଏବେ ସେଏଁତି ଖାଉଛି ଆଉ ସବୁ ଆଉ ଅଳ୍ପ ଅଳ୍ପ କି ଆଉ।
ନାଇଁ ଚୁନା ମାଛ କୁ ଆମର ଟିକେ ବେଶର ଯୋଉ ଆମର ସୋରିଷ ଯୋଉଟା।
ହଁ।
ସେଇଟାକୁ ଟିକେ ଦେଇକି କରିବୁ।
ହୁଁ।
ହେଇଟା ବଢିଆ ଲାଗେ ନା?
ମୋ ପିଇସି କଣ କହନ୍ତି ତାକୁ କଣ କହନ୍ତି କହିଲୁ ଚୁନା ମାଛକୁ ଚୁନା ମାଛ ର ଚଢ ଚଢି।
ହଁ।
ହଁ ବେ ସେଇ ବେସର ଦେଇକି କରନ୍ତି।
ହଁ ପୋଇକି ବି ପକେଇକି କରନ୍ତି।
ହଁ। ମୁଁ ସେସବୁ ଏତେ ଖାଇନି ଏଇ ମାଛ ଖାଉନଥିଲି ନା। ତ ସେମିତି ଅଳ୍ପ ଅଳ୍ପ ଖାଉଛି ଆଉ।
ଓହୋ।
ତୁ ସବୁ ଖାଉ ନାଇଁ?
ହଁ ମୁଁ ସବୁ ଖାଏ।
ସର୍ବଖା।
ସବୁ ଖାଇଲେ ହବ ନା ଆଉ ମଣିଷ ଜୀବନ ତ ପାଇଛୁ ଖାଇବୁ ଆଉ।
ମତେ ଟିକେ ବୁଦ୍ଧି ଦିଅନ୍ତୁ ହେଲେ ମୁଁ ଖାଲି ଖାଆନ୍ତି।
ତୁ ଆସୁନୁ ଦିନେ ଆମ ଘରକୁ ବୁଦ୍ଧି ନବୁ।
ହଁ ଭାବୁଛି ଯାଇକି ବୁଦ୍ଧି ଟିକେ ତୋଠୁ ଆଣିଲେ ହନ୍ତା।
ହଁ ଆ ସେ ଦିନେ।
ନିଶ୍ଚୟ ଯିବି।
ଉଁ।
ନିଶ୍ଚୟ ଯିବି ବୁଦ୍ଧି ଶିଖିକି ଆସିବି ଆଉ।
ହୁଁ ଆଉ ଆଜି କଣ ଖାଇଥିଲୁ?
ଆଜି ମୋ ଦେହ ଟିକେ ଭଲ ଲାଗୁନି ତ
ତୋ ଦେହ ତ ସବୁବେଳେ ଖରାପେ।
ହଁ ସେଥିପାଇଁ ଭାତ ହେଇଥିଲା ଡାଲି। ସେଉଠୁ ଅଣ୍ଡା ଆମଲେଟ ହେଇଥିଲା। ଆଉ ସଜନା ଛୁଇଁ ଆଳୁ ଟିକେ ମସଲା ଦିଆ ହେଇ ଭଜା ହେଇଥିଲା ଆଉ।
ଓହୋ ଭଲ ଖାଦ୍ୟ ଖାଇଛୁ ଆଉ।
ହଁ।
ଏ କାଇଁ ରବିବାରେ ଆଇଁଷ ଖାଉନି କି?
ଆଜି ଟିକେ ବଜାର କୁ ତ ବାପା ରହୁନାହାନ୍ତି କାମକୁ ଯାଉଛନ୍ତି।
ଆଁ।
ଆଉ ମୁଁ ଟିକେ ଆଉ ଦେହ ଭଲ ଲାଗୁନି ଗଲିନି ବଜାର କୁ। ଅଣ୍ଡା ଥିଲା ସେଥିପାଇଁ ଆଉ। କରୁଦେଲା‌ ବୋ
ଓହୋ ଏ ଅଣ୍ଡା ବି ଭଲ ବା
ହୁଁ। ଗରମକୁୁ ଟିକେ ବେଶୀ ଅଣ୍ଡା ଖାଇଲେ ଭଲ ନୁହଁ ଆଉ।
ହୁଁ-ହୁଁ।
ମୋର ବି ତ ଆଲାର୍ଜି ଅଣ୍ଡାରେ, ମାନେ ଏକାଥରେ ଯଦି ମୁଁ ଖାଇଦେବି ଅଣ୍ଡା, ମାଛ, ଚିକେନ୍ ଯଦି ଏକାଥରେ ଗୋଟେ ଦିନରେ ଖାଇଦେବି ମୋର ଆଲାର୍ଜି ହେଇଯିବ ପୁରା ଫଳିଯିବ ଦେହ ସାରା।
ଓହୋ।
ଏମ୍ତି ମଝିରେ ତିନିଥର ଖଣ୍ଡେ ହେଇଛି। ମାନେ ପୁରା ମୁହଁ ସହିତ ଆଖି ସହିତେ ପୁରା ଫୁଲିଯିବ। ମେଡିକାଲ୍ ଯିବି ତିନିଟା ଇଞ୍ଜେକ୍ସନ୍ ସେ ଦେବେ। ତାପରେ ଯାଇଁକି କିଛି ସମୟ ପରେ ସେ ଯାଇଁକି ଫୁଲା ଟା କମିବ ଫଳି ଯାଏନି ଦେହ ସାରା ବଡ-ବଡ କି
ହୁଁ।
ହଁ ବା, ତ ମୁଁ ଜାଣିଗଲି ସେବେଠୁ ତାପରେ ମୁଁ ଆଉ ଖାଏନି।
ଏଇ ଯୋଉ ଆମର ବାଇଗଣ ପରିବାର ବାଇଗଣ ଟା
ହଁ।
ବାଇଗଣ ବି ଖାଇଲେ ବା ସେନ୍ତି ଦେହ ହାତ କୁଣ୍ଡେଇ କାଣ୍ଡେଇ ହବ।
ମୁଁ ବା ବାଇ ମୋ ବା ଆଲାର୍ଜି ଦେହ ବୋଲି ମୁଁ ବା ବାଇଗଣ ଖାଏନି ଏତେ। ଖାଏ ନା
ଓହୋ।
ମାନେ ବାଇଗଣ କ୍ଵଚିତ୍ ଖାଇବି, ଖାଲି ବାଇଗଣ ଯୋଉ ଭଜା ହୁଏନି ତେଲ ଦେଇ ଭାଜନ୍ତି। ତାକୁ ଖାଏନି, ଯଦି ପୋଡା ହେଇଥିବ ଆଳୁ ସହିତ ଚକଟା ହେଇଥିବ ଅଳ୍ପ-ଅଳ୍ପ ତା ପରିମାଣ ଥିବ ଟିକେ-ଟିକେ ଖାଏ। ବାଇଗଣ ଖାଲି ବାଇଗଣ ଯେମିତି ଖାଆନ୍ତି, ମୁଁ ସେମ୍ତି
ହଁ। ହଁ ବାଇଗଣ ମୋର ବି ଭାରି ବାଇଗଣ ଖାଇବି ମାନେ ପାଟି ଖାଲି ମୋର ଗଲୁ କରିବ ଯେ
ହଁ ଏମ୍ତି ତ ବାଇଗଣ ଖାଇଲେ ପ୍ରାୟ ଲୋକଙ୍କର ହୁଏ ଆଉ।
ହୁଁ।
ହଁ ଆଜି ଯୋଉ ଗରମ୍ କେମିତି ହଉଚି କହିଲୁ?
ହଁ ବା, ତୁ ସବୁ ପରିବା ଖାଉ?
ହଁ ମୁଁ ସବୁ ପରିବା ଖାଏ ଏ ସେମିତି ଆଉ ଟିକେ କଣ କହିଲୁ ମନ ନେଇ ଆଉ। ଏଇ ଯୋଉ ଦେଶୀ ଆଳୁ ଯୋଉ ସେଇଟା ମୁଁ ଖାଏନି ଆଉ ସାରୁ।
ଓହୋ।
କୁନ୍ଦୁଡି ଟା ଟିକେ ମତେ ଭଲ ଲାଗେ, କିନ୍ତୁ ବେଳେ-ବେଳେ ଟିକେ ଖଟା ମିଠା ଟିକେ ନ ଜରିଥାଏ ଯଦି ହେଲା ଦେଖିନୁ ଜଣେ ଜଣଙ୍କୁ ଭଲ ଲାଗେ ଟିକେ କମ୍ ଜରିଥିବା। ମତେ କଣ କହିଲୁ ସେ ଟିକେ ଜରିକି ଯାଇଥିବ ପୁରା ନରମ୍ ହେଇଥବ ସେଇଟା ଭଲ ଲାଗେ, ସେଏ ଯଦି ରହିଗଲା ତାହେଲେ ଟିକେ କଞ୍ଚାଳିଆ ମର ଗଲା ଆଉ। ସେ ଯୋଉ ଖଟା ମିଠା ଯୋଉ ଲାଗେନି ଟିକେ ଗୋଟେ କେମ୍ତି ଲାଗେ ଆଉ ନାଳୁଆ-ନାଳୁଆ ଆଉ।
ଓହୋ। ସବୁ ଜିନିଷ ଖାଇବା ଭଲ ନା ଆଉ।
ହଁ ମୁଁ ଖାଏବା ସେମିତି ଆଉ, ଆଉ ସବୁ ଖାଏ। ଏଇ ଖାଇବା ଭିତରେ ତ ମାଛ ମେନ୍ ଖାଉନଥିଲି। ତାକୁ ତ ଖାଇଲିଣି ଆଉ। ଏଇ ମୋର ଦେହ ଯୋଉ ଦୁର୍ବଳରୁ ଯୋଉ ହାତ ଖରାପ୍ ହେଇ ନଥିଲା, ତାପରଠୁ ବି ସବୁ ଖାଉଛି ଶାଗ ସ ବୁ ଖାଉଛି, ଶାଗ ତ ପ୍ରାୟ ଖାଉଛି।
ଓହୋ।
ହୁଁ ଆଗରୁ ତ ଲୁଣ ମୁଁ ଯୋଉ ଖାଉଥିଲି ଜାଣିଥବୁ। ଲୁଣ ଯୋଉ ଅଧିକା ପରିମାଣର ଖାଉଥିଲି। ତାକୁ କମେଇଲେଣି ଆଉ।
ତୁ ଏତେ ଲୁଣ ଖାଆନା।
କମେଇ ଦେଲେଣି ଏବେ। ତତେ ସବୁଠାରୁ କଣ ଖାଇବାକୁ ବେଶୀ ଭଲ ଲାଗେ?
ମତେ ସବୁ ଆମର କ୍ଷୀର ଉପରେ ଯେତେକ ଖାଦ୍ୟ ସେଇଟା ଭଲ ଲାଗେ।
ମାନେ ତଥାପି।
ଏଇ ପନିରି ଥିଲା।
ମାନେ ପନିରି କ ତୁ ବେଶୀ ଖାଇପାରିବୁ?
ହଁ ଖାଇପାରିବି।
ନାଇଁ କଣ କହିଲୁ ପନିର ମୁଁ ଖାଏ କିନ୍ତୁ ପାଞ୍ଚ ଛ ପିସ୍। ଖାଇଲେ ହେଇଯାଏ ମୁହଁ ବାନ୍ଧିଛି ଗୋଟେ କହନ୍ତିନି। ସେମିତି ଲାଗେ ମୁ ସେଇଆା ପଚାରୁଚି।
ହଁ ସେନ୍ ଜିନିଷ ହୁଏ ଆଉ।
ମୋର ମନ ଅଛି ଛୋଟ ଯେତେବେଳେ ଛୋଟ ହେଇଥିଲି ଦୁର୍ଗା ପୂଜା ଦେଖିବାକୁ ଯାଇଥିଲି ହେଲା। ଯାଇଥିଲି ସେତେବେଳେ ଏଗାରଟା ମିଠା ଲାଗ ଲଗିକା କି ମୁଁ ଖାଇଚି। ଛୋଟ ଛୋଟ ଯୋଉ ରସଗୋଲା ଆଗରୁ ହୁଏନି ପାଞ୍ଚ ଟକିଆ ସେତେବେଳେ କଣ ଥିଲା ଜାଣି ପାଞ୍ଚ ଟକି ଦି ଟଙ୍କା ଥିଲା। ଏବେ ତ ପାଞ୍ଚଟା ଛୋଟା ଯେତେବେଳେୋଧେ ଦିଟଙ୍କା ଥିଲା। ମୋ ବାପା ଗଣିଛନ୍ତି ମୁଁ ଏଗାରଟା ଖାଇଛି। ଏବେ ଦିଟା ଖାଇଲା ବେଳୁ ଅଧିକା ହେଇଯାଉ
ହଁ ବା ବୟସ ଛୁଆଳିଆ ଟାଇମ ରେ ସବୁ ଖାଇ ହେଇ ଯାଉଥିଲା।
ଛୋଟ ଛୁଆ କଣ କହିଲୁ ଏଇ ଜିନିଷ ଦେଖିଲେ ତ ନୂଆ ଜିନିଷ ଆଉ ଏଇଟା ଖାଇବା। ଇଚ୍ଛା ଗୋଟେ ହୁଏ ମନରୁ ଆଡେ ଖାଇଯାଏ ଆଉ। ଇଛା ହେଲେ ତ ଗୋଟେ ଜିଷ ଖାଇବ ନା ହୁଁ ସବୁ ଜିନିଷରେ ଇଛା ଥିଲେ ସବୁ କରି କରିହୁୁଏ ଯେମତି। ଖାଇବାକୁ ଇଚ୍ଛା ସେ ଖାଇ ହେଇ ଯାଏ ଆଉ।
ହଁ ନାଇଁ ତାପରେ ଆମେ ଛୁଆବେେଳେ ଯେମିତି ଖାଉଥିଲେ ବଡ଼ ହେଲା ପରେ ଆଉ କଣ ସେଇ ଜିନିଷର ଇଣ୍ଟରେଷ୍ଟ। ଥାଏ କି?
ନାଇଁ ବା
ଉଁ
ତମ ଆଡେ ପବନ ଦେଲାଣି ଟିକେ।
ହଁ ଏବେ ଟିକେ ଆରମ୍ଭ ହଉଛି।
ହଁ ଆଜି ଯୋଉ ଗରମ ହଉଚି। ଏଇ ଜ୍ୟେଷ୍ଠ ପୂର୍ଣ୍ଣିମା କାଲି ତୋର ନୂଆ ଡ୍ରେସ ଆସେନି?
ହଁ କାଲି ଆସିବ ଆଉ ଯଦି ଯିବି ଆମର ଏଉ ଠାକୁରଙ୍କ ପାଖକୁ ଆଉ।
ହଁ ବଡ ମାନେ ଆଉ ନୂଆ ପିନ୍ଧିବ ଆଉ। ଜ୍ୟେଷ୍ଠ ତୁମେ ଆଉ। ଆମେ ତ କନିଷ୍ଠ ଆମର ଗୋଟେ କନିଷ୍ଠ ପୂର୍ଣ୍ଣିମା କଲେ ହନ୍ତାନି।
ହଁ ହଁ ମୁଁ ଏଥର କହିବି ପାଞ୍ଜିରେ ଲେଖିବେ ତମ ପାଇଁ।
ଦୟାକରି ଦୁଇ ହଜାର ସତେଇଶ ରେ ପାଞ୍ଜିରେ ଲେଖି ଦେବେ।
ଉୁଁ ମୁଁ ଆଗ ଲେଖିବି ତତେ ଏଇ ଆୱାର୍ଡ ଟା ଦେବେ।
ଅଷ୍ଟମୀ ଯେତେବେଳେ ହବ ତମର ପୋଢୁଆଁ ହବ ସେତେବେଳେ ଭାରି ମନ ଦୁ ଖ ତାପରେ ଏଇ ଯୋଉ ଏବେ ଯୋଉ ବା ଜ୍ୟେଷ୍ଠ ପୂର୍ଣ୍ଣିମା।
ହଁ
ସାନ ବୋଲି କଣ କିଛି ଭ୍ୟାଲ୍ୟୁ ନାହିଁ।
ନାଇଁ ସବୁ ଭାଲ୍ୟୁ ଅଛି ତମେ ଘରର ଗେଲ୍ହା। ଆଉ ପୁଣି ଏତେ ଜିନିଷ କଣ ଦରକାର।
ଜାଣିନୁ ଯେତେ ଗେଲ୍ହା ହେଲେ ଯଦି ବଡ ମାନେ ଟିକେ ଡ୍ରେସ ପିନ୍ଧି ଦେଲେ ଗଲା ଆଉ ସରିଗଲା ଆଉ।
ଉଁ ଟିକେ ଜେଲସ ଫିଲ୍ ହୁଏ ନା।
ହଁ ହୁଁ। ମୁଁ ଦେଇ ଯେତେବେଳେ ଆଗରୁ ଅଷ୍ଟମରେ ଯୋଉ ପିନ୍ଧିବ ନୂଆ ଡ୍ରେସ୍ ମୁଁ ତ ରା ମାନେ ବେଳେ ବେଳେ ମୁଁ ଜିଦ୍ଦି କରିନି ଯେ ଆଣ ବୋଲି।
ହଁ।
ମନ ଦୁଃଖ ହବ ଆଉ ଖାଲି କାନ୍ଦିବି ଆଉ ବୋଉ କହିବ କାହିଁ କାନ୍ଦୁଛୁ। ମୁଁ କଇମି ମାମୁ କାଇଁ ମତେ ଦେଲେନି ଦେଇକି ଖାଲି ଦଉଛନ୍ତି। ସିଏ ଖାଲି ତାଙ୍କ ତା ଭା ତାଙ୍କ ଭାଣଛି ହେଲା ମୁଁ କିଛି ନୁହଁ ମ ମତେ କେହି ଭଲ ପାଉନ ସାନ ବୋଲି ମିଛ କଉଛ କହି କାନ୍ଦି
ହୁଁ ହୁଁ।
ଏ ଛୋଟ ବେଳେ ବେଳେ ଲାଗେନି ମାମୁଁ ଘର ଦଉଛନ୍ତି ତାକୁ ମତେ ଭଲ ପାଉନାହାନ୍ତି। ଦଉନାହାନ୍ତି ଯେତିକି କହୁନ ତୁ ଭଲ ପାଉନାହାନ୍ତି ସେ ଦି ଥର କହୁଥବ ଉଁ।
ହଁ।
ହୁଁ ଦଉନାହାନ୍ତି ଯେତେଥର କହିବନି ଭଲ ପାଉନାହାନ୍ତି
ଅ ସେ ଛୋଟବେେଳେ ମାନେ ଟେ ଟଙ୍କାଟାର ଜିନିଷ ହବ ପଛ ଦେଲେ କିନ୍ତୁ ଖୁସି ଲାଗେ ଏବେ
ସେଇ ଆମେ କଣ ଜାଣିଥିଲେ ଆମେ କଣ ଜାଣିଛେ ଯେ ଶହେ ଟଙ୍କା କେତେ କୋ ଦୁଇଶହ ଟଙ୍କା କେତେ ଆମେ କଣ ଜାଣିଥିଲେ। କି ହଜାର ଟଙ୍କା କେତେ ଆମେ ମନରେ ସେତେବେଳେ ଗୋଟେ ଆସେ ଆଉ।
ହଁ। ଛୁଆବେେଳେ ଯୋଉ ଥାଏ ସ୍ନେହ ଶ୍ରଦ୍ଧା ଯିଏ ଯାହା ଦେଲା ସେଇଟା ଆମକୁ ଭଲ ଲାଗେ।
ମନେରେ ତ ଗୋଟେ ଜିନିଷ ଆସିବ ଆମ ଆମକୁ ମତେ ଭଲ ପାଉନାହାନ୍ତି। ଆମ ଭିତରୁ ତାକୁ ଭଲ ପାଉଛନ୍ତି।
ହଁ ହଁ।
ଆଉ କଣ ଆସେ କାହିଁ ପଇସା ଦେଲେନି ଆସିବ କାହିଁ ମତେ ଭଲ ପାଉନାହାନ୍ତି ସେ ଦେଲେନି।